ହ୍ୟାଲୋ। ଅନିଦିତା ଅଛନ୍ତି?
ଆଜ୍ଞା କହନ୍ତୁ।
କଣ କରୁଥିଲ କି?
ଏଇ ମୁଁ ଛାତ ଉପରେ ବଲୁଥିଲି ଆପଣ କଣ କରଥିଲେ?
ମୁଁ ତ ଏଇ ବସଚି ଘରେ ବସଚି ଆଉ ତମ ଆଡେ ବର୍ଷା ହୋଉଚି?
ନା ନା ବର୍ଷା ହୋଉନି ତମ ଆଡେ ବର୍ଷା ହୋଉଚି?
ହୁଁ। ନା ନା ଆମର ତ ବର୍ଷା ନଇଁ ଆଜି କାଲି ହୋଉଥୁଲା ଆଜି କାଇଁ ହୋଉନି ଆଉ ହବ ବର୍ଷା ଦିନ ଆଇଲାଣି ହବ ଆଉ।
ଓହୋ ଆଉ ଖିଆପିଇ କଣ କରୁଚ?
ଅଁ ଆମର ହେଇଥିଲା ଏଇ ସାଧା ସିଧା ଶନିବାର ତ। ସାଧା ସିଧା ଖାଇବା କଥା ଆଉ। ଆଇଁଷ ଖାଉ ଯେ ଏ ଶନିବାରଟା ତ ଖାଇନୁ ଆଉ। ଆ ଆଉ ତମେ କଣ ଖାଇଥିଲ?
ହୁଁ ଆମର ହେଇଥିଲା ଭାତ ଓ ଶାଗ
ଖାଲି ଭାତ, ପାମ୍ପଡ ଖାଇଚ?
ହୁଁ ହଁ।
କିଛି ଜୋର ହସୁଚ ନାଇଁ ଆଜି କାମ ଜୋର ଆଉ କାମକୁ ହସ ମିଶି ଯାଉଚି ଆଉ।
ଆଁ? ହଁଁ ହସ ଲାଗ ଲାଗୁଚି ଗାଁରେ ଏଇ ବର୍ ଷା ପବନ ଟିକେ ହୋଉଚି ଗ ଏଇ ଗଛ ହରିକା ସବୁ ଉପୁଡି ଯାଉଚି।
ହୁଁ ଆଉ ତମ ପାଠପଢା ସଇଲାଣି ପାଠ ପଢା ସଇଲାଣି?
କାଲିଠୁ ଗୋଟେ ଚାଲିଚି ମୁଁ ଆକାଶରେ ନୋଉଥୁଲି କୋଚିଂଟା ଆଉ ଏ ଯୋଉ ହେଲାନି ତ ଆଉଥରେ କାଲି ଏଗଜାମ ଅଛି ନିଟର ତାପରେ ପୁଣି ତାପରେ ଦେଖିବା ଆଜ୍ଞା।
ଓହୋ ଅହ ଆଉ? ଏବେ ଆଉ ତାନେ ଘରେ ଅଛନ୍ତି ଆଉ କୁଆଡେ ଯାଉନାହାନ୍ତି ବୁଲାବୁଲି କରିବାକୁ ଯାଉନାହାନ୍ତି?
ବୁଲାବୁଲି କରିବାକୁ ଏବେ ଲୋକ କଣ କହିବେ ଏଗଜାମଟା ବି ଅ ଛି ତ ବୁଲାବୁଲି ଏବେ ଟିକେ ବନ୍ଦ ଅଛି।
ଓହୋ। ତାହାନେ ତ ଭଲ ଓଡିଶାରେ କେତେ ଜାଗା ଅଛି ଓଡ଼ଶା ବାହାରକୁ ବି ଯାଆନ୍ତୁ ବୋହୁତ ଆଡେ ବୁଲାବୁଲି କରନ୍ତୁ ଆମ ଓଡି ଶା ଭିତରେ ତ ବୋହୁତ ଜାଗା ଅଛି ଯୋଉଟା ଯାଇ
ଆଜ୍ଞା ଆଜ୍ଞା ନିହାତି ନିହାତି।
ଆଉ ହଁ ପୁରୀ ଗଲେନି ଟିକେ ବୁଲିବାଲି ପୁରୀ ଟିକେ ଗଲେନି ବୁଲବଲିକି ଆସିଥାଆନ୍ତେ।
ଆମେ ପୁରୀ ଯାଇଥିଲୁ। ସେଠି ଆମେ ମାନସିକ ରଖିକି ଆସିଲୁ। ତାପରେ ଏକୋଇଶି ଦିନି ଯିଏ ଯାହା ଯେମତି କଲେ ସେ କହିଲେ କରିବାକୁ ଆମେ ସେମ କଲୁ ତାପରେ ଏକୋଇଶ ଦିନ ପରେ ମାନସି ହଁ।
ଏ ଆଉ ଜଗନ୍ନାଥ ଭାରି ବିଶ୍ୱାସ କରନ୍ତି ନାଇଁ?
ହଁ ଜଗନ୍ନାଥଙ୍କୁ ବୋହୁତ।
ଆଉ ହୋଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଆମର ଜଏଣ୍ଟ ଫ୍ୟାମିଲି ବଡ ଘର ଆମର। ଆମ ବାପାମାନେ ସାତ ଭାଇ ଗୋଟେ ଭୋଉଣୀ। ତାପରେ ଆମେ ଭାଇ ଭୋଉଣୀମାନେ ହଁ ସମସ୍ତେ ଏକାଠି ଆମର ବଡ ହାଣ୍ଡି ବସୁଚି।
ଓହୋ।
ଆଉ ତମ ଘରେ କଣ ଖବର କୁହ ତମ ଘରେ କିଛ
ଆମ ଘରେ ତ କେତେ ଲୋକ ଅଛନ୍ତି ବହୁତ ଲୋକ ଅଛନ୍ତି ଗଣୀ ହବନି ସେତେ ଲୋକ ଅଛନ୍ତି।
ହୁଁ ହୁଁ
ଆଉ ରଜରେ କଣ କରିଥିଲ ଡ୍ରେସ୍ ଫ୍ରେସ୍ ପିନ୍ଧିଥିଲ?
ନାଇଁ ଶାଢ଼ୀ ଗୋଟେ କରିଥିଲି। ଶାଢୀ ପିନ୍ଧିଲୁ ରଜରେ ଦୋଳି ଖେଳିଲୁ ପାନ ଖାଇଲୁ ପୋଡପିଠା ହେର ଖାଇଲୁ। ଏଇ ତିନି ଦିନ୍ ରଜ କେମିତି ପହିଲା ଜଣା ପଡିଲାନି ଆଉ।
ଆଉ ତମ ଘରେ ବଗିଚା ସବୁ ଅଛି ନା?
ନା ଆମର ବଗିଚା ନାହିଁ।
ହ
ଆଉ ତମ ପିଇସି ପୁଅ ଆସିଛନ୍ତି କି?
ହଁ ମୋ ପିଇସି ପୁଅ ଆସଛନ୍ତି ତାର ଗୋଟେ ବୁଲେଟ ଏବେ କିଣିଛି।
ଅ ସେ ଏସି କ୍ୟୁ ସେଠି ଯୋଉ ଗଛ ପାଖରେ ଠିଆହେଇକି ଅନାଅନି କରୁଚନ୍ତି ବୋଧେ। ଲାଗୁଛି ଅନାଅନି କରୁଚନ୍ତି। ଏ ଚାଲି ଚାଲି ଆସୁଚନ୍ତି ହୁଁ ହୁଁ। ସେ ଭାଉଛନ୍ତି ଆଉ ସେ ଆପଣଙ୍କୁ ଅନଉଚନ୍ତି ପୁଣି ମତେ ବି ଅନଉଚନ୍ତି।
ହଁ ହଁ ସେ ତମ ଆପ ଆପଣଙ୍କୁ କଣ କହୁଚନ୍ତି ବୋଧେ?
ହଁ ସେ କହୁଚନ୍ତି ସେ ତ ସେମିତି ପା ଅଛି ଟିକେ ମୁଣ୍ଡ ଦୋଷ ବି ଟିକେ ରହୁଛି ତାଙ୍କର ହୁଁ ହୁଁ।
ଏ କଣ ନାଚି ପକଉଚନ୍ତି।
ହଁ।
ଖା କଣଣ ଦେହ ଭଲ ଅଛି ସମସ୍ତଙ୍କର?
ହଁ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ତମ ଘରଟା କୋଉ ପଟେ ତ ଏବେ ସେ
ନା ପାହାଁ ଧରନ୍ତୁନି ଆମ ଘଟା ଏପଟେ କୋଉ ପଟେ କହିଲେ? ଏ ଆସିବେ ଯୋଉ ରାସ୍ତାରେ ଯେତେ ବାଟ ଯାଇପାରିବେ ଲମ୍ବେଇକି ସବୁଆଡେ ଘର ଆମର।
ହଁ ହଁ।
ଆଉ?
ଆଜି ଟିକେ ପବନ ଫବନ ଏତେ ଦଉନି ନା? ହଁ ପିଜୁଳି ଖାଉ ଆମେ ଏଟା ଟି ହଁ ଭଲ ପାଆନ୍ତି।
ନେବେ କି ପିଜୁଳି ଗୋଟେ? ଅନଉନାହାନ୍ତି ଏପଟକୁ ଅନଉନାହାନ୍ତି।
ଭଲ କ୍ୟାଚ୍ ଧରିଚି ଯେ ମୁଁ। ମଜା ଦେଇଛନ୍ତି ଯେ।
ତମକୁ କୋଉ ଭାଷା ଟା ବେଶୀ ଭଲ ଲାଗେ ଓଡିଆ ନା ଇଂରାଜୀ?
ଓଡିଆ ଟା ଭଲ ଲାଗେ ଆଉ।
ହଁ ଇଂରାଜୀ କାହିଁ ବେକାରେ କହିବେ ଓଡିଆରେ କଥା ହେଲେ ଭଲ।
ଇଂରାଜୀ କହିଦେଲି ଟିକେ ଏଁ ଏପଟ୍ ସେପଟ୍ ହେଇଗଲା ଆଉ।
ହୁଁ ହୁଁ ଆଉ ବାବା କଣ କରନ୍ତି ତାଙ୍କ ରୋଜଗାର କଣ?
ବାବାଙ୍କର ତ ସେ କଣ୍ଟ୍ରାକ୍ଟିଂ କରୁଛନ୍ତି ମାନେ
ହଉ ମାମା ଗୃହିଣୀ?
ମାମା ହଁ ମାମା ଗୃଇଙ୍ଗ।
ହଉ ଆଉ ମାମୁଁ ଘରକୁ ଯାଆନ୍ତି ନା ନାଇଁ?
ମାମୁଁ ଘରକୁ ଆମେ ଏବେ ଯାଇଥିଲୁ ବୁଲାବୁଲି କଲୁ। ହୁଁ ଆଉ ସିଆଡେ ସବୁ ବୁଲିଲୁ ଆମର ଏ ପାଖରେ କେତେ ବି ଜାଗା ହେରିଆ ଅଛି ମହା ବିନାଇଚଣ୍ଡୀ ମନ୍ଦିର ଓ ଉଦୟଗିରି।
ଯୋଉ ଇଏ ମା ମାମୁଁ ମାନେ ସବୁ ଭଲ ଅଛନ୍ତି?
ହଁ ମାମୁ ମାନେ ସମସ୍ତେ ଭଲ ଅଛନ୍ତି ସେମାନେ। ଏଇ କାମ ଫାମରେ ଟିକେ ବ୍ୟସ୍ତ ରହୁଛନ୍ତି ଆଉ।
ହଉ ହଉ। ଆଉ ତମ ଶ୍ରେଣୀରେ କେତେପିଲା ପାଠ ପଢନ୍ତି?
ଆମ ଶ୍ରେଣୀ ସେମିତି ମାନେ ନାହିଁ। ପଚାଶ ରୁ ଅଧିକ ପଢିପାରନ୍ତି ପଚାଶ ରୁ କମ ପଢନ୍ତି।
ହୁଁ ହୁଁ ଆଉ ତମର ପ୍ରିୟ ସାଙ୍ଗ ତମ ପ୍ରିୟ ସାଙ୍ଗ କିଏ ସବୁ ଅଛନ୍ତି ନା ନାଇଁ ନା ତ କହିବେନି। କୁହନ୍ତୁ ଭଲ ଭଲ ସାଙ୍ଗ ଅଛନ୍ତି ନା ନାହାନ୍ତି ଆଉ।
ଦି ଜଣ ଅଛନ୍ତି। ଆଉ ସେ ଦି ଜଣ ବହୁତ ଭଲ ସାଙ୍ଗ ଛୋଟ ବେଳୁ ଅଛନ୍ତି ମୋ ସହିତ।
ହୁଁ।
ହୁଁ ଆଉ ପିଜୁଳି ଭଲ ଲାଗିଲା।
ହଁ ହଁ ପିଜୁଳି ତ ଭଲ ଲାଗେ ଆଉ, ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ? ତମକୁ କଣ ଖାଇବା ଭଲ ଲାଗେ?
ମତେମ୍ ଭଲ ଲାଗେ ମାଛ ଫାଛ ହେଲେ ମତେ ଟିକିଏ ଭଲ ଲାଗେ।
ପଖାଳ ପଖାଳ ଖାଆନ୍ତି?
ହୁଁ ପଖାଳ ଭଲ ଲାଗେ।
ପଖାଳ ଟିଙ୍ଗୁଡି ଶାଗ ଭଜା ଦେଶୀ ଖାଇବା ଭ
ହଁ ଏବେ ସେ ଏଁ ମାନେ ଆଉ ଟିକେ ଆଇଁଷ ଫାଇଁଷ ଖାଇବାକୁ ଭଲ ନାହିଁ।
ହୁଁ।
ଖାଇ ପି ପେଟ ଇଏ ହେଇଯାଉଚି ଆଉ।
ଖରାପ ଖରାପ ହେଇଯାଉଛି ଆଉ ହୁଁ ଭଲ ଦିହକୁ ଯ ଯଗିବ ନା ଆଉ।
ଆ ଆଉ କ
ଆଉ ସବୁ କମ୍। ଏଆ ସବୁ ଖଟଣା ସବୁ ଆଉ ଆପଣ ବାରିରେ ପନିପରିବା ଲଗେଇଛନ୍ତି?
ପନିପରିବା ଆମେ ଲଗେଇଥିଲୁ ହେଲେ। ସବୁ ଆମେ ତାକୁ। କାକୁଡି ଭେଣ୍ଡି ଆଉ। ଏମିତି ମିଶେଇ ମାଶିକି କେତେ ଗୁଡିକ ପନିପରିବା ଲଗେଇଛୁ।
ହୁଁ ହୁଁ ଆପଣ ପାଠ ପଢା ସମୟ ଦଉଛନ୍ତି ତ?
ଆଜ୍ଞା।
ପାଠ ପଢାରେ ସମୟ ଦେବେ ପାଠ ପଢିଲେ ମଣିଷ ହେବେ କଣ ହେବେ ରୋଜଗାର କରିବେ।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ଘରେ ସବୁ କେତେ ଜଣ ଭାଇ ଭଉଣୀ ଅଛନ୍ତି?
ଭାଇ ଭଉଣୀ ଅଛନ୍ତି। ନ ଭାଇ ନ ଭଉଣୀ ଆମେ ଆମ ସି ପିଉସୀ ଆଉ ଏସବୁ ଆଉ।
ଆଖା ମତେ ଭଉଣୀ ବାି ସାରିଲଣି
ଭଉଣୀ ଆମର ଚାରିଜଣ ଭାଇଛନ୍ତି ଆଉ ଆପଣଙ୍କ ବାହାଘର କେବେ?
ଆଉ ଭାଇ ବା ଆସାରିଲେଣି
ହ ଭାଇ ଅଳ୍ପ ବାହା ହେଇଛନ୍ତି ଆଉ ସବୁ ଅଛନ୍ତି କେତେବେଳେ ବା ଆମେ ଜାଣ
ଓହ ଯା ହଉ ସେମିତି ଚାଲୁ ଯ ଧୀରେ ଧୀରେ ହବ ଆଉ
ଭଗିନୀ ସମୟ ହେଇଗଲା ବୋଧେ
ସମୟ ହେ ହବ କଣ ଆଉ
ହଁ
ହଉ ହଉ ଆଉ ସମୟ ବି ହେଲାଣି ଏବେ ରଖନ୍ତି ଆଉ
ହଉ ହଉ ରଖୁଛି।